ହ୍ୟାଲୋ ବସ୍ଛି। ତୁ କଣ କରୁଛୁ? ହଁ ଖାଇସାରିଲିଣି।
ଆଉ ଡ୍ୟୁଟିରୁ ଆଇଲୁ ହାରି?
ହଁ ଏବେ ଆସିଲି।
ଓହୋ କେମତି କଣ କାମ ଭଲ କାମ?
ହଁ ଭଲ କାମ।
ହଁ।
ଆଉ ଖିଆପିଆ କଣ ହେଇଥିଲା?
ହଁ ଖିଆ ପିଆ ହେଇଥିଲା ଭାତ ସୋୟାବିିନ ଆଳୁ କଷା, ହେଇଥିଲା ପଖାଳ ଆଉ। ଆଉ ତୁ କଣ ଖାଇଥିଲୁ?
ମୁଁ ଖାଇଥିଲି ଚିକେନ୍, ଭାତ।
ଓହୋ ଆଉ ଯୋଉଟି କାମକୁ ଯାଉଚୁ ସେଠି ଯଦି ପିଲା ଦରକାର ହେଲେ ମତେ କହିବୁ ଆଉ।
ହଁ ହଁ କହିବି। ରହିବ?
ହଁ ରହିବି।
ହୋଉ ମୁଁ ବୁଝିକି ତମକୁ କହିବି ଆଉ।
ହୋଉ ଭଲ କାମ କି?
ହଁ କାମ ଭଲ ପାଖ ଜେଗା ବି ନା।
ହଁ। ଆଉ ହୋଉ ତୁ ମ ଯୋଉ କହିବୁ ମତେ ଯାଇକି ସେଠି ବୁଝିବୁ ହେଲା
ହୁଁ।
ବୁଝିକି ମତେ କହିବୁ ମୁଁ ରହିବି ଆଉ।
ହୋଉ ମୁଁ ସାର୍ ଙ୍କ ସାଙ୍ଗେ କଥା ହେଇକି ତୁମକୁ କହିବି ଆଉ।
ହଁ ଆଉ ଘର ଲୋକ କଣ କରୁଛନ୍ତି?
ଘରେ ସବୁ ବସିଛନ୍ତି ସେପଟେ।
ଆଉ ତୋ ମା?
ମା ଶୋଇଛି। ତମ ଘରେ? ହଁ ମୋ ଦେହ ଭଲ ଅଛି।
ଆଉ କଣ କଣ ପାଠ ପଢାପଢି କଣ?
ପଢାପଢି ପ୍ଲସ ଟୁ ଏଗ୍କ୍ଜାମ ଦେଇକି ତ ରହିଲି ଆଉ। ନାଇଁ ଶୋଇନି। ହଁ ଯାଇଥିଲି।
ହଁ ସେପଟୁ ଚୁପ କର ତାକୁ।
ଆଉ କଣ କହୁଚୁ କହୁନୁ ଆଉ ମାମ ଆଉ ଆସିବୁ କୋଉଦିନ?
ହଁ ଯିବି ଡ୍ୟୁଟି ଛୁଟି ହେଲେ ଯିବି ଆଉ।
ଆଉ ଡ୍ୟୁଟି ଆଉ କେବେ ଛୁଟି ହବ ତୁ ଆଉ କେବେ ଆଉ ସିଲେଇ ଶିଖିବୁନୁ।
ହଁ ସିଲେଇ ଶିଖିବିନି ସିଲେଇ ହ୍ୟାଲୋ।
ହଁ।
ସିଲେଇ ଶିଖିବିନି ଖାଲି କାମ ଦେଖିଆ ଆଉ।
ଓହୋ ଆଉ ସିଲେଇ ସିଖିଆକୁ ତାହେଲେମ ଆସିବୁନୁ ନା।
ନାଁ ତୁ କାଲିଠୁ ଯିବୁ ବା?
ହଁ ହଁ ମୁଁ କାଲିିଠୁ ଯିବି ଆଉ।
ହଁ ଆଉ ଗଲେ ବି ଯଦି ସେ ପଚାରିବେ କହିବୁ ତାଙ୍କ ଘର କାମ ଚାଲିଛି।
ହ ହଉ ଆଉ।। ଏବେ ନାଇଁ ମୁଁ ଯୋଉ ଟ୍ୱିନକିଲ ଦେଇ ଫୋନ ମାରିଥିଲା ହେଲା ମୁଁ ତ କହି ଆସିଚି। ସିଏ କମ୍ପାନୀ ରେ ଗୋଟେ କାମ କଲାନି ସେ ଆଉ ଆସିବନି। ଠିକ୍ କଥା କହିଁଚୁ।
ହ ଆଉ ସେ ଖରାପ୍ ବେଳେ ନା ମୁଁ ସେଥିପାଇଁ କହିଲି କହିବୁ
ଖରାପ କଣ ମୁଁ ତ ଶିଖୁଥିଲି ଖରାପ ଏଥେରେ କିଛି ନାହିଁ ଶିଖୁଥିଲା ତ ଆଉ କଣ ଅଛି କି। କି ମାନେ ଏପଡେ ସିଏ ପୁଣି କାମ କରିଦେଲେ ଏପଟୁ ଯୋଉ ପଇସା ଟା ପାଇବ ନା ଯେତିକି ଯାହା ଶିଖିଛି ସେଥିରେ ଶିଖିବ ନହେଲେ ଆଉ ଆଗକୁ ପଛେ ଶିଖିବ। ଏବେ ତ ପଇସା ଯେକୌଣସି ଅର୍ଜନ ଦରକାରେ ସେ କାମ କରିବାକୁ ବାଧ୍ୟ। ଖରାପ୍ ସେଥିରେ କିଛି ନାହିଁ। ମୁଁ ଜି ମୁଁ ବି ଆଜି ଛକ ଆଡେ ଯାଇଥିଲି ଯେ ଦୋକାନରେ କେହି ଲୋକ ବାକ ବି ନାହାନ୍ତି। ବେସି ଫାଙ୍କା ଦୋକାନ ଗୁରା ଅଛି।
ସେଇଥିପାଇଁ ମୁଁ ଆଉ ଫୋନ୍ ବି ମାରିନି ମାଉସୀ ପାଖକୁ ମାରିବି ଆଉ।
ହଁ ଆଉ ବଦି ମସି ତୋତେ ଫୋନ୍ ମାନ୍ ନି
ନା ସିଏ ମାନ୍ ନାହାନ୍ତି କି ମୁଁ ପିଆ ଜିଟୁରୁ ଦିନ ସାରା ଡିଉଟିରେ ରହିଲି ଆଉ ଫୋନ ମାରପାରିଲିନି।
ଓଁହୋ।
ଓଇ କେ ଆସିଲି ଆଉ।
ମାସକୁ ଛଜାର ତ?
ହଁ।
ଆଉ ମାଇଁଙ୍କୁ ଆଉ ଫୋନ୍ ମାର୍ ଥିଲୁ।
ମାଇଁ ମାଖକୁ କଲ୍ କରିନଥିଲି ମାଇଁ ଆଜି ନନା ଆସିଛନ୍ତି। ମନ୍ଦିର ଶନନା। ନନା ଏଇନା କଲ୍ କରିଥିଲେ ତ କହିଲେ ମାଇଁ ଯାଇଚି ନନାଙ୍କୁ ଆଣିବାକୁ, ଡାକିବାକୁ।
ଓ ହୋ। ର ଯଦି ଯଦି ସେ ଅ ମାନେ ପିଲା ଖୋ ଯିବେ ତାହେଲେ ମତେ ଫୋନ ମାରିବୁ।
ହଁ ଏଠି ଦି ତିନିଟା ପିଲା ବି କହିଲେଣି ରହିଯିବେ ଭଲ।
ହଁ ମତେ
କାମ ବି ଏତେ ଇଏ ନାଇଁ ଅବଶ୍ୟ ବସିକି କାମ ଟା କରିବ ହେଲେ କାମ ଏତେ କିଛି ସ୍ଟିଡ କାମ ନାହିଁ।
ହଁ।
ଜି ଆମେ ଦିନ ସାରା ବସିଲୁ ଦିଟାରେ ଘରୁ ଖାଇଆକୁ ଆସିଲି ଖାଇକି ଗଲି। ଖାଇକି ଯାଇଁ କାମ ହେଲା, ଦିନ ସାରା କାମ ନଥିଲା।
ଓହୋ। ନାଇଁ ଯଦି ବିି କାମ ପାଇଁ ପିଲା ଦରକାର ତାନେ ମୋତେ ଫୋନ ମାରିବୁ।
ହଁ ଫୋନ୍ ମାରିବି।
ହଁ ମତେ କହିବୁ ମୁଁ ଯାଇକି ଫୋନ୍ କରିବି ମା ତୁ ଯଦି ପଇସା ବଢ଼ଉ ତାହେଲେ ଠିକ ହବ ନା।
ମାସକୁ ଆବେ ନୂଆ ନୂଆ କାମ ଦେଖିବ ସିଏ। କେମିତି କଣ କାମ ତାପରେ ପଇସା ବଢେଇବ ସିଏ ନ।
ଅଉ
ନ ବଢିଲେ ବି ଘରେ ବସି ଛଅ ହଜାର କିଏ ଦବ ଆମକୁ?
ହଁ ସେଇଟା ବି ସତ କଥା ଘରେ ବସିକି ଛଅ ହଜା
ଦେଇକି ନିଜ ଡ୍ରେସ ର ତ କିଣି ପାରିବ କି ବାଲାଶ ତ ପକେଇପାରିବ ଫୋନ ରେ।
ସେଇ ତାପରେ ବି ଦେଖେ ତତେ ସିନା ଛଅ ହଜାର ଇଏ ଲାଗୁଛି ତୁ ସେ ପା ଖରେ ମୁଁ ଯେକୌଣସି ଦୂରରୁ ଯିବି ନା ମୋତେ ଛଅହଜାର ଟିକେ ପୋସେଇବନି ଆ
ବାଣ ବାଲିକୁୁଦ ର ଗୋଟେ ଝିଅଟା ଆସୁଛି ବାଲିକୁୁଦାରୁ।
ହଁ।
ସେଠୁ ଗୋଟେ ଝିଅଟେ ଆସଚି ଆଉ ମ ସେଇଠି କି ବାଲିଗୋଦା ପାଟପୁରରୁ।
ଓ ହୋ। ଓହ।
ଆସୁଛନ୍ତି
ହଉ ତୁ ମତେ କହିବୁ ଆଉ ହେଲା। ଯଦି କାଲି ଯା ଯଦି କଥା ହବୁ ସାରଙ୍କ ସାଙ୍ଗରେ ଯଦି ବିି ସେ ପିଲା ଖୋଜନ୍ତି ମତେ କହିବୁ ତାହେଲେ ମୁଁ ଯିବି ଆଉ।
ହଉ।
କେତେଟାରୁ କେତେଟା?
ସେଠୀ କାମ ହେଉଛି ସାଢ଼େ ନଅଟାରୁ ରାତି ସାତଟା।
ସାଢ଼େ ନଅଟା ରୁ ରାତି ସାତଟା।
ହୁଁ।
ଓହୋ।
କାମ ନଥିଲେ ସାଢ଼େ ପାଞ୍ଚଟା ଛୁଟି କରିଦେବେ ଆଉ।
ହଉ ହଉ ହଉ। ହୋଉ ମତେ କହିବୁ କହିଲେ ଆଉ ଯଦି ମୁଁ ଯିବି ଆଉ।
ହଁ ହଁ।
ବୁଝିବୁ ଟିକେ ଆଁ ମୁଁ ଘରେ ବସିବି କାଇଁ ପାଇଁ ଛଅ ହଜାର କୋଉଠି ଆସେ ବୁଝିବୁ ଆଉ ତମ ଗାଁରେ କିଏ କିଏ ଅଛନ୍ତି?
ଆମ ଗାଁରୁ ମୋର ଗୋଟେ ଭଉଣୀର ମୋର ମୋ ଭଉଣୀ ଯାଇନଥିଲା ଆଜି ସିଏ କାଲି ଠୁ ଯିବ ଆଉ।
ଓହୋ ତମ ଘରଠୁ ପାଖ ହଉଛି ତାହେଲେ ସେଇଠୁ ନା।
ହଏ ହଁ ଆମ ଘରୁ ତାଙ୍କ ଘରେ ଲାଗିଚି ପା।
ହଁ ହ।
ହୁଁ
ହଉ। ଆଉ ଏଇନା କଣ ଖାଇବୁ?
ଅଇକା ସେଇ ମାଛ ତରକାରୀ ହେଇଛି ଭାତ ଖିଆହବ ଆଉ।
ଆମର ବି ସେଇ ଭୋଜି ଖାଇବାକୁ ଯିବାର ଅଛି ମୁଁ ତ କଟକ ଯାଇଥିଲି କଟକରୁ ରହିକି ଆଇଲିି ଭୋଜି ଖାଇବାକୁ ଯିବୁ ଆଉ।
ହଁ।
ଯିବୁ ନହେଲେ ବାବା ନେଇକି ଆସିବେ ଆଉ।
ହଁ ହଁ।
ନେଇଆସିଲେ ଆମେ ଖାଇବୁ ଆଉ।
ହଁ ମ କଣ ରୋଷେଇ କରିବ ଆଉ ଗୋଟେ ଦିଟା ମଣିଷକୁ।
ହଁ ଦି ଜଣ ତ ଆମେ ବାପା ତ ସିଆଡୁ ଖାଇ ଆସୁଛନ୍ତି ସିଆଡୁ ନେଇ ଆସିବେ ଆଉ କଣ? ହଉ ତମ ବାପା ଦୋକାନ ଖୋଲି ଥିଲେ?
ହଁ ବାବା ଦୋକାନ କରିଛନ୍ତି।
ଆଉ ବୋଉ?
ମୁଁ ଯାଇଛନ୍ତି ଛକକୁ ଟିକେ।
ହ
ହଁ
ଆଉ ତମ ଭାଇ କି କାମ କରୁଛନ୍ତି?
ମୋ ଭାଇ ଜରିକମ୍ପାନୀ ରେ ଅଛି ଗୋଡ଼ି ସେଇଠି।
ଓଡ଼ିଶାରେ ତ ପ୍ରାୟ ବହୁତ କମ୍ପାନୀ ହି ଅଛି।
ହଁ ବହୁତ୍ କମ୍ପାନୀ ଅଛି ଜକି କମ୍ପାନୀରେ ରହୁନ
ତାପରେ ରହିଲା କଣ ଭାତ ବସିଲା ସାଲନ୍ କମ୍ପାନୀ ଜକ୍ କମ୍ପାନୀ ମୁ କହୁଛି ସବୁ ପ୍ରାଇଜଛି ିଲେଇ ଜିନି ସେଠୁ କରୁଛନ୍ତି
ଜକିଙ୍କ ମାନରେ ତମେ ରହନ ବୁଝିଦେବି ମୁଁ
ନାଇଁ ଜକି କମ୍ପାନୀରେ ସେଠି
ସିଲେଇ ଫିଲେଇ କରିବାକୁ ପଡିବ ନା ଯେକୌଣସି ଭ ସିଲେଇ ଶିଖିନି ଆଉକି କମ୍ପାନୀରେ କେମିତି ରହିବି।
ହଁ ନହେଲେ ସେଟା ବିି ପାଖ ହଅନ୍ତା ବସ ଯାଆନ୍ନ୍ତତା ବସରେ ଆସିବ ଆ ତେର ହଜାର ଦରମା ଦଉଛି।
ବାଖି କ ମାନ ମୁମର ତ ଓହୋ।
ତିନି ମାସ କାମ ଶିଖିବ ସେ ତିନି ମାସର ପଇସା ବି ଦବ।
ଓହୋ ଆ ସେ ଜ ମାନେ ଗାଡି ବି ଆସିବ ନା।
ଗାଡି ଘର ପାଖରୁ ଆଣିବ ଘର ପାଖେ ଛାଡିବ।
ଘର ପାଖରେ ଛାଡ଼ିବ। ଆଉ ପଚାରିବ ଯଦି ସେଠି ବି ଯଦି ହେଲା ତାହେଲେ ମୋତେ ଟିକେ କହିବ ଆଉ। ତମ ପାଖରେ ଦେଖ ଯଦି ସେ ହେଇଗଲା ତାହେଲେ ଠିକ ଅଛି ନହେଲେ ମତେ ସେ ଜକି କମ୍ପାନୀ ପାଖରେ କହିବ ଆଉ।
ହଁ ହଁ ହଁ କାଲି ସାର୍ ଆସିବେ ଯଦି ପିଲା କଥା କହିବେ ମୁଁ ତାହେଲେ କହିବି କଲ୍ କରିକି।
ହଁ। ପିଲା କହିଲେ ମତେ ଫୋନ ମାରି କହିବ ମୁ ଯିବି ଆଉ।
ଆମ କମ୍ପାନୀ ଟା ଦେଖିଛ ନା ଦେଖିନ?
ନାଇଁ ଦେଖିନି ସ ତମେ ତମେ ଫୋନ୍ ମାରିଲେ ମୁଁ ଯାଇକି ତମେ ଯୋଉଠି କହିବ ମୁଁ ସେଇଠି ହେଇଗଲେ ତମେ ଆସି ନେଇଯିବ ମତେ?
ମୁ ତ ଦେଖିନି ନା। ଆଉ।
ହୁଁ।
ଆମ ଘର ଯାଇକ ତ ଦୁି ତିନି ଦି କିଲୋମିଟର ତିନି କିଲୋମିଟର ହେଇଗଲାଣି। ଆମେ କିଛି ଯାଗା ଜାଣିନୁ
ପୁରୀ ଏ।
ଜା ଏ ନାଇଁ ପୁରୀ ତ ଯାଇନି ରଥଯାତ୍ରାକୁ ହବ ଯଦି ଯିବି ଆଉ। ପୁରୀ ଏବେତ ଯାଇନି
ତମ ଘର ପାଖେ ତ ପୁରୀ ପୁରା ଫେମସ ଆଉ।
ହଁ ପୁରୀରେ ତ ମୋ ମାମୁଁ ଘର ଆଉ। ସେ ରଥଯାତ୍ରା କୁ ଅଛି ଯିବାରେ କିନ୍ତୁ ଠାକୁରଙ୍କୁ ଡୋରି ଲାଗିବ ଯଦି ଯିବୁ ନହେଲେ ନାହିଁ।
ହଁ। ହ କୁହ। ହଉ ଯାହା ଆଉ ଭୋଜି ଫୋଜି ଖାଇକି ଶୋଇବ ଆଉ।
ହଁ ହଁ ହଉ।
ହଁଉ।
ହଉ କାଟ ସେପଟରୁ ମୁଁ ଯାଉଛି ଆଉ। ହେଲୋ।